ହଁ
ହଁ ଆ କଣ କରୁଚ?
ଏ ରୋଷେଇ। ରୋଷେଇ ଚାଲିଚି ଆଉ ହୁଁ।
ହଁ ଆମର ତ ରୋଷେଇ କରିନି ଆଉ।
ଆଉ
ଏଇନେ ନା ଏଇନେ ଚା ଜଳଖିଆ ଖାଉଛି।
ଆ
ଆଉ ଆଜି କଣ ରୋଷେଇ ହଉଚି?
ହଁ ଏଇ ନାଇଁ କିଛି ଆଉ ଦେଖିଆ ବାବୁ ଘରେ ନାଆନ୍ତି ଆସନ୍ତୁ ଯାହାଗା ଆଣିବେ କରିବା। ତ ବାରନ୍ତୁ ଯାଇକି ଭଲ ଆଉ
ରୁଟି ରୁଟି କରୁଚ ନା ଭାତ?
ଆଉ ନା ଆମର ରୁଟି କେହି ଖାଆନ୍ତିନି ସବୁ ଭାତ ଖାଇବେ ଉଁ ଆମର ଭା ତ ଖାଆନ୍ତି ରୁଟି କେଇ ଖାଇନ୍ତିିନି ହୁଁ
ଆଉ ଗରମ ଚିକିତ୍ସା କର ଥଣ୍ଡାକୁ ଟିକେ ଜଗିକିରି ଚଳ।
କାମର ପାଣିରେ ତ ସବୁବେଳେ କାମ। ଥଣ୍ଡାକୁ କେମିତି ଜଗିବ? ପାଣି କାମ ନ ହୁଅନ୍ତା କି?
ଥଣ୍ଡା ପା ଯାହାକୁ ଧରୁଛି ସହ ଥଣ୍ଡା ଛାଡ଼ୁ ନହି।
ଆଉ ସହଜ ତ ମୋର ଏସନ ଫୁଲିଆ ଦିହ ଆଉ। ଥଣ୍ଡା ଟିକେ ଯାହା ହେଲେ ଥଣ୍ଡା ଧରିବ। ମୁଁ ଗାଧେଇଲେ ମାନେ ସାଙ୍ଗେ ସାଙ୍ଗେ ଖାଇ ଦେମି ମୋତେ ଥଣ୍ଡା ଧରିବନି ଗାଧେଇକି ରହିନେ ଥଣ୍ଡା ଧରିବ।
ହଁ। ଆଉ।
ହୁଁ।
ଗାଧେଇକି ଯାହା ହେଲେ ଟିକେ ଖାଇବ ଆଉ ଭାତ ହଉ। ନହେଲେ ଜଳଖିଆ ଯାହା ହେଲେ ବି ଖାଇକିନା।
ଆଉ ଗାଧେଇକି ଆସିକି ଯାହାହେଲେ ଖାଇଦେବ।
ଆଉ ମୁଁ ଗାଧେଇ ଖାଁ ସାଙ୍ଗେ ସାଙ୍ଗେ। ନାଇଁ ଠାକୁର ପୂଜା କର ଇଏ କର ଗଛରେ ପାଣି ଦେଇ ଦେଇ ଦେଇେଇକଉ ହକ ନାହି ଘଣ୍ଟା ପଳେଇବ ନା? ଆଉ ସେଇ ଭିତରେ ଆଉ ପୁଣି କ ସେ ଠାକୁ କର ଧନ୍ଦା ସାରିକି ଆସିକି ଖାଇଲା ବେଳକୁ ଟିକେ ଲେଟ୍ ହୁ। ଆଉ ଥଣ୍ଡାଟା ଧରିଦେଇଛିି।
ଅପଡାଉନ୍ ହେଲା ଫୋନଟା। ତୁମର ଅପଡାଉନ ହେଲା।
ହୁଁ। କୋଉଠି ଅଛ?